ଅଉ
ଆଜ୍ଞା କଣ କରୁଚନ୍ତି? ହ୍ୟାଲୋ।
ଆପଣ କଣ କରୁଚନ୍ତି ଏବେ?
ହଁ ଏମିତି ହିଁ ବାସ ବସିଥିଲି ଆଉ। ଯେମିତି ଗରମ ହଉଛି କୁହନ୍ତୁନି। ଆପଣ?
ମୁଁ ବି ବସିଛି ଆମ ପଣି ଆମ ପଟରେ ଟିକେ ଥଣ୍ଡା ଅଛି ବର୍ଷା ହେଇଥିଲା ତ।
ଓହୋ ନାଇଁ ଆମର ଏପଟେ ଟିକେ ବର୍ଷା ହଉନି ତ ସେଇ ଯୋଗୁ ବୋଲି ଗରମ ଟା ବହୁତ ହେଇ ଜଣା ପଡୁଚି।
ଓହୋ ଆମେ ଟିକେ ପ୍ରକୃତି ବିଷୟରେ କଥା ହେଇଯିବା।
ହଁ ନିହାତି।
ତାହେଲେ ପ୍ରକୃତି ପ୍ରକୃତି କହିଲେ ଆମର ଯୋଉ ଚତୁଃପାର୍ଶରେ ରେ ଭରି ରହିଛି ମାନେ ବିଶ୍ଵ ପ୍ର କୃତି ଚାରିପଶେ ଯୋଉ ସ କେତେ ଆନନ୍ଦ ଉତ୍ସରେ ମାନେ ଆମ ଚାରି ପାଖରେ ଭ ଭରି ପୁର ହେଇ ରହିଛି କହିଲ ଯେମିତି ଘନ ଘନ ଉମ ଭୂମି ଯେମିତି ଏଠି ଏଇ ନେଟୱର୍କ ପ୍ରୋବ୍ଲେମ ରହୁଛି।
ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ତୁମ କୁ ଶୁଭା ଯାଉନି?
ଆଜ୍ଞା ଶୁଭୁଛି।
ମୁ ପଶୁ ପକ୍ଷୀ ମାନେ କେମିତି କା କାକଳ ଛାଡି ଯେମିତି ନାଚି ଉଠୁଛନ୍ତି ଆମ ଚ ଚତୁଃପାର୍ଶ୍ଵରେ ରେ।
ଆଜ୍ଞା ନିହାତି ସେ ସବୁ ବହୁତ ଭଲ ଲାଗୁଛି। ଆ ଯେହେତୁ ପୃଥିବୀ ଏମିତି ଏକ ଗ୍ରହ ଯେଉଁଥିରେ କି ଆ କେବଳ ସେଇ ଗୋଟିଏ ଗ୍ରହରେ ହିଁ ସମସ୍ତେ ବଞ୍ଚି ପାରୁଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ